ହ୍ୟାଲୋ।
ହଁ ଆରତି ଦିଦି କୁହ।
କଣ କରୁଥିଲୁ?
ନାଇଁ ବସିଥିଲି। ମୁଁ ସେତେବେଳେ ଟିକେ ବ୍ୟସ୍ତ ଥିଲି ଯେ ତମକୁ କଲ କରିପାରିଲିନି।
ଓହୋ ମୁଁ କହିଲି ଏତେ ଥର କଲିଣି ଏ ପିଲା ଶୋଇଛି।
ନାଇଁ ନାଇଁ ମୁଁ ଶୋଇ ନଥିଲି। ଏ ଏମାନେ ଖାଇକି ଗଲେ ମା ବାବା ଖାଇକି ଗଲେ। ସେ ଜିନିଷ ଆଣିବାକୁ ଟିକେ ତ। ମୁଁ ଏପଟେ ସେମାନେ ବାସନ ସବୁ ପଡ଼ିଥିଲା ତ ବାସନ ମାଜିଲି ଘର ପୋଛା ପୋଛି କରିଥିଲି। ଗ୍ୟାସ ପ ପୋଛି କଲି।
ସେ ଟାଇମ୍ ସମୟ ହେଇଗଲା। ତାପରେ ଏବେ ଆସିକି ଏ ଯୋଉ ଜିନିଷ ପତ୍ର ବି ରଖା ରଖି କରାହଉଥିଲା। ତ ସେଥି ପାଇଁ ଟିକେ ବ୍ୟସ୍ତ ଥିଲି।
କି ଆଛା ପୁରା ବି
ଆଉ କଣ କରଛ ତମେ? ହଁ ବିଜି ଚାଲିଛ ହଁ।
ଆଚ୍ଛା ବ୍ୟସ୍ତ। କଣ ଦୋକାନ ଖୋଲିଛି ତମର? ଟିଉସନ।
ହଁ
ଏଇ ମୁଁ କହୁଥିଲି କି ହଁ ସେଇ ହବା।
ହଁ
କି ତମର ସେପଟେ--ଟି--ଉସନ୍
ମୁଁ ତ ଟ୍ୟୁସନ ଖୋଜୁଛି, ମୁଁ ତ ଖୋଜୁଛି। ମୁଁ ଛି ମୋର ନର ତ ନାହିଁ। ତମକୁ ଯଦି ମିଳିବ ମୋତେ କହିବ ଟିକେ।
ତୁ କରୁଥିଲୁ
ମୁଁ କରୁଥିଲି ନାଇଁ ତ ନାଇ କରୁଥିଲି ଯେ ଏପଟେ ସେ ସେଆଡୁ ବନ୍ଦ ହେଇଗଲା ହଁ ମୁଁ କରୁଥିଲି ଯେ ବନ୍ଦ ହେଇଗଲା ସେଆଡୁ ପୁରା। ବନ୍ଦ ହେଇଗଲା ସେପଟେ ତାଙ୍କର ଗାଁକୁ ପଳେଇଲେ ହୁଁ।
କୁଆଡେ ଯାଉଥିଲେ କି?
ଆଉ ମୁଁ ଏଇ ଯୋଉ ଇଣ୍ଡିଆନ ବ୍ୟାଙ୍କ ନାଇଁ କି ତାର ଆଉ ଟିକେ ଜଷ୍ଟ ଆଗକୁ ଆସ।
ଅ ହଉ ଦେଖେ ଯଦି ମାନେ କୋଉଠି ପାଖ ଆଖରେ ଭଲ ମିଳିବ କରିବ, ତ ତତେ ଦେଇ ତୁ ଯଦି କରିବୁ କରିବୁ ଯଦି ତତେ ସୁବିଧା ହବ ବି ଯୋଉଟା, ସେଇଟା ମିଳିବନି ମତେ କହିବୁ ହାଁ।
ହଁ- ହଁ- ହଁ -ହଁ ସେମିତି ତ ମୁଁ କହି କହିବି ଯେ
ହଁ।
ଓ ହୋ ଏବେ ଟ୍ୟୁସନ ରେ ଅଛ ତମେ ତାହେଲେ?
ହଁ ବା ପଢଉଛି ପିଲାମାନଙ୍କୁ।
ହୁଁ- ହୁଁ କୋଉଠୁ ତମେ କେତେଟା ଟିଉସନ ଯାଉଛ ଏବେ?
ତିନି। ତିନିଟାକୁ ଧରିଛି। ସକାଳେ ଗୋଟେ କରିଦଉଛି, ଏବେ ଦିଟା। ହଁ ଚାରିଟା କରୁଥିଲି, ଏବେ ଆଉ ଏଇ ଯୋଉ ଡି ଆର ଡି ଛକ ସେଇଠି।
ଓ ହୋ ହଁ- ହଁ- ହଁ- ହଁ ଆଉ
ଏଇଟା ଆମେ ଲାଷ୍ଟ କଣ ପଡିଥିଲେରେ ଶେଷରେ? ହୁଁ।
ହୁଁ- ହୁଁ।
ଏଇଟା ପଢିବାନି ସବୁ, ମୋର ଜଣେ ଚତୁର୍ଥ ଆଉ ଜଣେ ଆଉ ଦିଟା ତୃତୀୟ।
ଓ ହୋ ଗୋଟେ ଠାରେ ହିଁ କରିଛନ୍ତି କି?
ଯଦି ଏଇଠୁ ମୁଁ ଦେବି ତମର ପ୍ରାଟିସ୍ ହବ ଅଭ୍ୟାସ ହବ।
ଗୋଟେ ଗୋଟେ କ୍ଲାସ୍ ରେ? ମାନେ ତମେ ସବୁ ପିଲାଙ୍କୁ ଗୋଟେ ଜାଗାରେ କରୁଛ?
ନାଇଁ ନାଇଁ ଅଲଗା ଅଲଗା, ଜାଗାର ଘରକୁ ଯିବାକୁ ପଡୁଛି।
ଓ ହୋ ତିନିଟା ଜାଗା ଅଲଗା। ହଁ ଆଉ ଏଇଟା ଡି ଆର ଡିଏ ଛକଟା, କୁଆଡେ କେତେବେଳେ ଯାଉଛ?
ଏଇ ସନ୍ଧ୍ୟାରେ ଏବେ ଅଛି।
ଓ ହୋ ଏଇଟା ବି ଡିଏ ଆର ଡି ଆସିଥିଲ?
ହଁ ନାଇଁ ଶୁଣେ ବିିନି କହୁଥିଲା ଯେ, ଆଁ
ନାଇଁ ନାଇଁ ସବୁ ଇଂଲିଶ ମିଡିୟମ ପିଲା ନା ଏମିତି ଓଡ଼ିଆ? ହଁ କଣ କହୁଥିଲା ବିିନି?
ହ ମିନି ଚାରିଟା ଟିଉସନ ତାର ସେ ପଚାରୁଥିଲା ଯେ, ଚାରିଟା ଟିଉସନ ଅଛି ବୋଲି। ଏ ଯୋଉ ରୁଚାନ୍ତି ତାର ମାଇଁ ଘର ସିଆଡେ।
ହଁ- ହଁ ନାଇଁ ନାଇଁ ଚାରିଟା ଟ୍ୟୁସନ୍ ନାହିଁ ତ।
ନାଇଁ ନାଇଁ ସେ ଆଜି ତାକୁ କିଏ ଗୋଟେ କହୁଥିଲା, ତା ନାଇଁ ଘର କହୁଥିଲେ ଯେ ତାଙ୍କ ପିଲାମାନଙ୍କ ପାଇଁ, ଅ କାର୍ନଲ ସ୍କୁଲ ଛୁଆଯାକ
ଓ ହୋ।
ହେଲା ହୁଁ।
ଜେଡ୍, କେଜାଣି ମତେ ମାଇ ଏ ହଁ ରୋପ୍ ଯାଏଁ ଯିଏ ହେଲେ ଟିକେ ଇଏ ହେଲେ ଇଏ ହେଇଯାଉଛି।
ହଁ, ଦୂରେଇ ଯାଉଥିବା, ତାପରେ ସିଏ ଖୋଜୁଛି କଣ କହିଲୁ? ସାଇନ୍ସ ଛୁଆ। ଦେଖେ ଯଦି କିଏ ମିଳିବ। ହଁ, ପରା ଆମ ମାନଙ୍କର ଆର୍ଟସ୍ ନେଲେ କଣ ହେଲା? ଭଲ ପଢଉଛନ୍ତି।
ଆର୍ଟସ ପିଲା ହିଁ ପ-ପଢେଇ ପାରିବେ। ସାଇନ୍ସ ପିଲାଙ୍କର ଟାଇମ୍ ନାଇଁକି ସାଇନ୍ସ ପିଲା ପଢ଼େଇବେ। ଆଉ ସାଇନ୍ସ ପିଲା ମାନେ ତ ପଢ଼ାନ୍ତିନି ଟ୍ୟୁସନ୍ ମୁଁ ଜାଣିବାରେ।
ହଁ, ସେୟା।
କିଏ ଗୋଟେ ଦିଟା ଥାଉଛନ୍ତି ଯେତ୍ ଯଦି ସେମାନେ କିଛି ନ କରୁଛନ୍ତି ବୋଲେ, ପ ଆ କରୁଛନ୍ତି ଟ୍ୟୁସନ୍ ନ
ଲୋକ ବୁଝିବାର ଅଛି ନା। ଲୋକ ତ ବୁଝୁନାହାଁନ୍ତି, ଆଉ କଣ କରିଆ?
ସାଇନ୍ସ ଖାଲି ଖୋଜିଲେ ହବ କି? ଆର୍ଟସ ପିଲା ଯେତିକି ପଢେଇ ପାରିବେ, ସାଇନ୍ସ ପିଲା ସେତିକି ପଢେଇ ପାରିବେନି।
ହୁଁ।
ଆଉ ସବୁରେ କଣ ସାଇନ୍ସ ଅଛି କି? ହଁ। ସାଇନ୍ସକରେ ଖାଲି ଗୋଟେ ଦିଟା ଯୋଉ ବୁକ୍ ଥାଉଛି। ଦିଟା ବୁକ୍ ବେଶୀରେ ମେଜର ମାନେ ଅଧିକ-ଅ ବୁ ଅଁ ବହି କହିଲେ, ସାଇନ୍ସ ଆାଗା ଦିଟା ଥାଉଛି। ହଁ କି ନାଇଁ କୁହ? ଆଉ ଆମେ ସାଇନ୍ସ ଦିଟା ବହି ଆମେ ପଢେଇ ପାରିବାନି? ଆମେ ଯାହା ପଢିଛେ।
ସେଇଆ।
ବୁଝୁ ନାହାଁନ୍ତି ଆଉ।
ମାନ୍ ଚିନ୍ତାଧାରା ଗୋଡା ଅଲଗା ରହୁଛି ଆଉ।
ହଁ, ସାଇନ୍ସ ଆଉ ଆର୍ଟସ୍ କହିଲେ ଆଉ ହଁ।
ହଁ।
ଆଉ ଅଧିକାଂଶ ଆର୍ଟସ ପିଲା ହିଁ ବହୁତ ଜିନିଷ କରନ୍ତି ନା କି ସାଇନ୍ସ ପିଲା।
ପ୍ରାୟ ସବୁଆଡେ ଦେଖିବୁ ଟ୍ୟୁସନ୍ ଇଏ ଆମ ପିଲାମାନେ ଇଏ କରନ୍ତି। ହଁ।
ମୁଁ ବି ଜାଣିିବାରେ ସେଇଟା।
ହୁଁ।
ହୁଁ।
ହଉ କଣ କରୁଛୁ? ତୋ ଭଉଣୀର ଏ ବର୍ଷ ଦଶମ ସରିଲା କିଲୋ?
ନାଇଁ, ଏ ବର୍ଷ ଦଶମ ହେଲା ତାର ଚିନ୍ତା ଲାଗୁଛି ତା ପାଇଁ ଏବେ।
କିଛି ନାହିଁ ହେଇଯିବ।
ହଁ, ପରା। ନାଇଁ ହେଇଯିବ ନାଇଁ ଯେ, ପଢା ତାର ବୁଦ୍ଧି ଅଛି। ଜାଣି ଆମେ, କିନ୍ତୁ ସିଏ ଟିକେ ଅଳସୁଆ ଟା ଟିକେ ପଢୁନି। ହୁଁ, ଆଉ ଟିକେ ମୋବାଇଲ୍ ଅଧିକ ଦେଖୁଛି। ହଉଁ ଆମେ ନାଇଁ, ନାଇଁ ଏବେ ଦେଖ, ଆମେ ଆମେ କଣ ଥିଲୁ ବୋଲି ଆମେ ଭାବୁଛେ ନା ଏବେ? ଆଉ ଟିକେ ଭଲ ଆମେ, ଆମର ବି ବୁଦ୍ଧି ଥିଲା ବୋଲି ଆମେ ଜାଣିଥିଲେ, ଆମେ ଜାଣି କି ଅଳସୁଆ ହଉ ଥିଲେ ନା ଆମେ ଯେନ୍
ହୁଁ।
ଚାହିଁଥାନ୍ତେ କହିଲେ, ଆମେ ଆଉ ଟିକେ ପଢିକି ଆଉ ଭଲ କରିପାରନ୍ତେ ନା।
ସେୟା। ଆମ୍ ବୟସ ବି ସେଇୟା ଥିଲା ବୁଦ୍ଧିବି ହଁ, ଏତ୍ ଏତେ କିଛି ହେଇନଥିଲା ତୋ ଭଉଣୀ ଭଳିଆ ଆଉ କଣ? ଆମେ ସବୁ ଜାଣିପାରୁ ଥିଲେ କେତେ?
ହଁ ଆମେ ଜାଣୁଥିଲେ କିନ୍ତୁ ଆମର ବୁଦ୍ଧି ନଥିଲା ଏତେ କି ହଁ ଏଇଡା କରିବା କି?
ହୁଁ।
ଆଉ ଆମେ ଏବେ ଆମେ ଆମେ ଭୋଗିଲୁ ନା ସେଇଟା ଏବେ ଆମକୁ ମିଳୁନି କିଛି। ଆମେ ଜାଣୁଛେ ନା ଆଉ ଆମେ ଚାହୁଁନେ ନା କି ସେମାନେ ବି ସେମିତି ହୁଅନ୍ତୁ ତ ସେଥିପାଇଁ ଟିକେ କହୁଛି ପଢାପଢି କରେ ବୋଲି ଆଉ।
ଅ ହ।
ରିଲସ୍ ଦେଖିଛ କି ନାଇଁ କି ତାର ଡିଲସ୍ ବନଉଛି ସେ ଡିଲସ୍ ବ
ନାଇଁ ମୁଁ ଦେଖିନି ନାଇଁ ତୋ ଭୋଉଣୀର।
ଦେଖିନ ସେ ରିଲସ୍ ବନଉଚି ବାୟା ସେ ରିଲସ୍ ବାୟା।
ଅହ ତମର କ୍ଲାସମେଟେ ନା କଣ ଗୋଟେ ଶିକ୍ଷା ଥିଲା ଜାଣିଚୁ?
ହଁ ଜାଣିଚି।
ସିଏ ତାର ବି ଯୋଉ ବାହା ହେଲା ମେରେଜ୍ ହେଲାତୁ ଜାଣିଚୁ?
କଣ କହିଲ?
ତାର ବାହାଘର ହେଲାନିକି ଏବେ ଶିକ୍ଷା।
ବାହା ବାହା ହେଇନି ତ କାଇଁ?
ହଁ ହେଇଚି ହେଇଚି।
ବାହା ହେଇଛି?
ହଁ ହେଇଲା ତଲେଡା ଦିଅ ଜଲଦି।
ଜାଣିନି ଏବେ ବାହାରହେଲା କି?
ହଁ ହେଇଗଲାଣିି ମାସେ ଖଣ୍ଡେ। ଖରା ଛୋଟିରେ ଯୋଉ ଚୁଟି କାଟି ଦେଇଥିଲା ଅଳ୍ପ ଅଳ୍ପ ଥିଲା। ତମଟୁ ସାନ ହବ ନା କଣ ସିଏ ବୋଧେ।
ହଁ।
ଆ ହା ତମେ ତ୍ରିପୁରା କଥା କହୁଚ ଆଚ୍ଛା ଶିଖା କହିଲ ଟେ ତ୍ରିପୁରା ଯୋଉ ସାଲୁଙ୍ଗି ସାହି ପଟେ ଯୋଉ ଝିଅ ଟା ରହୁଛି ତ।
ହଁ ହଁ।
ଓହୋ ଆମ ବି ନାଇଁ ଆମ ବେଚ ରେ ବି ଜଣେ ଶିଖା ନାଇଁ ନାଇଁ ଆମ ତଳ ବେଚ ରେ ସିଏ। ସେ ଆମ ତଳ ବେଚର ସେ ଆମ ଆମ ବେଚରେ ବି ଜଣେ ଶିକା ଥିଲା ମୁଁ କେୟା କହୁଥିଲି। ସିଏ ତ ବାହା ହେଇନି ଦେଖିଥିଲି ମୁଁ ଏବେ କେବେ ହିଁ ତାକୁ।
ଓ ହୋ ହ।
ନାଇଁ ନାଇଁ ସେ ଶିଖା କଥା ହଁ ମୁଁ ଜାଣିଚି ସି ଆମ କାଷ୍ଟର ଆମ କାଷ୍ଟର ଲୋକ।
ଓହୋ ହଁ ଯାଇଥିଲ କି ତାଙ୍କ ଭୋଜିରେ?
ନା ନା ନା ଏବେ ତ ମାସେ ହେଲା ଯେ ଆମ ବାବା ମା ନାହାନ୍ତି ଆମେ କୁଆଡେ ଯିବୁ।
ହଁ।
ବୋଧେ କହିଥି ନାଇଁ ତାଙ୍କର କହିନାହାନ୍ତି କୁଆଡେ। ସିଏ ନାଇଁ ଶୁଣୁ ଶୁଣୁ ସିଏ ନାଇଁ କି ନାଇଁ ସିଏ କା ସହିତ ଗୋଟେ ପଳେଇଥିଲା ପୂର୍ବରୁ।
ଆଚ୍ଛା ଆଚ୍ଛା।
ହଁ ସେଇଟାକୁ ପଳେଇ ଥିଲା ପୁଣି ସେ ପଳେଇ ଆସିଲା ଘରକୁ ପଳେଇ ଆସିଲା ତାପରେ ଏମାନେ ପୁରା ଭିତରେ ଭିତରେ ସବୁ ଇଏ କରିଦେଲେ ଆଉ।
ଆଛା ମାନେ ଅଲଗା ଇଏରେ ଏଇଟା। ଏଇଟା କଣ ହେଲା ଜୟି ରାଜଗୁରୁ। ଉଁ। ହେଲେ ତ ବଡକୁ ତ ପଢ଼ୌଚି, ହୁଁ।
ନା ଟିଉସନ ଯାଉଚି ସିଏ ମୋ ମୋ ପାଖରେ ପଢୁନିଁ ପଢୁଚି ଥରେ ଥରେ କିନ୍ତୁ ଥରେ ଥରେ ଶୁଣୁନି ଆଉ।
କୋଉଠୁ
ଏଇ ନ ମନ ସାର ନା କଣ। ହଁ ବନସାର ବୋଧେ ତାଙ୍କ ପାଖୁ ଟିଉସନ ଯାଉଛି।
ଆଛା, କଁ ଖାଇଥିଲେ ଆଜି? ମୁକୁନ୍ଦ।
କିଏ ମୁ ମୁଁ ଆଜି ଖାଇଥିଲି ଭା ତ ଡାଲି ଆଉ କୋଉ ଏ ନାଇଁ ନାଇଁ କଟକୀ ପୋଟଳ ଭଜା ପୋଟଳ ଭଜା।
ଆଛା। ତୁ କରିଥିଲୁ ସବୁ?
ନା ନା ମୁଁ ଓହୋ ମୁଁ ଆଜି ଭାତ ଡାଲି ମୁଁର ରାନ୍ଧ ଦେଇଥିଲି ସିଏ ସିଧି ସକାଳେ ଖାଇକି ଯାଉଛି ତ।
ଓହୋ। ହଉ ମୁଁ ରଖୁଛି ହାଁ।
ହଁ ହଁ ହଉ ଠିକ ଅଛି ତମେ ଏବେ ଟିଉସନ ରେ ଅଛ ପରା।
ହୁଁ।
ମୁଁ କଲ୍ କରିବି ନା ପଛେ କରିବି?
ଆଉ ଟିକେ ରହ ମୁଁ କର୍ଚି ତତେ। ହଁ ଠିକ ଅଛି ହଁ।